କଁ କରୁଚ।
ମୁଁ ବସିଥିଲି ତମେ?
ହଁ ଖାଇସାରିଚ ତମେ?
ହଁ।
ଦେହ ଭଲ ଅଛି। ଆଛା ଆଚ୍ଛା ଆଉଚ ଘରେ ସବୁ ଭଲ ଅଛନ୍ତି।
ହଁ ସବୁ ଭଲ ଭଲ ଅଛନ୍ତି।
ଓହୋ।
ହୁଁ ଲାଗି।
ଚାଲ କିଛି କୋଶ୍ଚନ୍ ପଚାରିବି ତମକୁ ନହଲେ ତମେ ମତେ ପଚାରିବ କିଛି।
ହଁ ତମେ ପଚାରୁନ।
ମୁଁ ପଚାରିବି ତମେ କହିବ ହେଲା କି ଧୀରେ ଧୀରେ କହିବ। ଯେମିତି କିି ମୁଁ ଜାଣିପାରିବି ଆଉ ଆନସାର ଠିକ କି ଭୁଲ କଲେ ମୁଁ କହିବି ତମକୁ।
ହଉ।
ହଉ ଗୋଟେ ଫାଷ୍ଟ ପଚାରୁଚି ତମକୁ ଭିଟାମିନ୍ କଣ?
ଭିଟାମିନ୍ ହଉଛି ଏକ ପ୍ରକାରର ପୋଷକ। ତତ୍ଵ। ଯାହା ଶରୀରର ସଠିକ୍ ବିକାଶ ଓ ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ।
ହଁ ଠିକ୍ ଅଛି। ହଉ ତମେ ମତେ ଗୋଟେ କୋଶ୍ଚିନ ପଚାର।
ଭିଟାମିନ୍ ଏ ର ମୁଖ୍ୟ ଖାଦ୍ୟ ମୁଖ୍ୟ କାମ କଣ?
ହୁଁ ଭିଟାମିନ୍ ଏ ର ମୁଖ୍ୟ କାମ କଣ? ଏହା ଆଖିରେ ଦୃଷ୍ଟି ଶକ୍ତି ଭଲ ରଖିଥାଏ ରଖିବା ଚର୍ମକୁ ସୁସ ସୁସ୍ଥ ରଖିବା ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବାରେ ସାହାଯ୍ୟ କରେ। ଆଚ୍ଛା ଠିକ ମୋର ଠିକ ହେଲା ତ।
ହଁ।
ହଁ ମୁଁ ପଚାରୁଛି। ହଁ ଭିଟାମିନ୍ ଏ କେଉଁ ଖାଦ୍ୟରୁ ଖାଦ୍ୟର ମୂଲ
ଗାଜର ପାଳଙ୍ଗ ଶାଗ ଆମ୍ବ ପପିତା। କ୍ଷୀରା ଓ ଡିମ୍ବରୁ ମିଳେ।
ଆଚ୍ଛା ହଁ ଠିକ କଥା।
ଭିଟାମିନ୍ ବି। କ୍ୟାମିକ୍ସ କଣ?
ଭିଟାମନ୍ ବି ଆମେ ସେ ହେଉଛି ବି ୱାନ୍ ବି ଟୁ ବି ଥ୍ରୀ। ବି ଫାଇଭ ବି ସିକ୍ସ ବି ସେଭେନ୍। ବି ନାଇନ୍ ଓ ବି ଟୁଲ ଭିଟାମିନ ର ଏକ ସମୂହ। ହଁ ମୁଁ ଏବେ ପଚାରୁଛି ଭିଟାମିନ୍ ବି ୱାନ୍ର ଅଭାବରେ କେଉଁ ରୋଗ ହୁଏ?
ବେରି ବେରି ରୋଗ ହୁଏ।
ଆଚ୍ଛା ତ ବହୁତ ଭଲ।
ଭିଟାମିନ୍ ବି ଟୁଏଲଭର କାର୍ଯ୍ୟ କଣ?
ଭିଟାମିନ୍ ବି ଟୁଏଲ ର କାର୍ଯ୍ୟ ହେଉଛି ଏହା ରକ୍ତ କଣିକା ତିଆରି କରିବା ଓ ସନ୍ତୁଳିତ ତ କ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଭିଟାମିନ୍ ସିର ମୁଖ୍ୟ ଉତ୍ସ କଣ?
ଭିଟାମିନ୍ ସି ର। ଲେମ୍ବୁ କମଲା ଆ ଭିଟାମିନ୍ ସି ର ଅଭାବରେ କେଉଁ ରୋଗ ହୁଏ?
ସୂଚି ରୋଗ ହୁଏ।
ହୁଁ ହୁଁ ଭିଟାମିିନ ସି ଅଭାବରେ କେଉଁ ରୋଗ ହୁଏ?
ସୁଧି ସୁଧି କଣ ଏଇଟା ମୁଁ ଜାଣିନି। ତ ମୁଁ ଜାଣିନି। ସ୍ଲ ବି ରୋଗ ହୁଏ ହଁ ମୁଁ ପଚାରୁଛି। ଭିଟାମିନ୍ ଡି କିପରି ମିଳିବ?
କାଣ
ଭିଟାମିନ୍ ଡି କିପରି ମିଳେ?
ହଁ ସୂର୍ଯ୍ୟ କିରଣ ମାଛ ଆ ଡିମ୍ବ ଦୁଗ୍ଧ ଜାତୀୟ ଖାଦ୍ୟରୁ ମିଳେ।
ଅପ।
ଭିଟାମିନ୍ ଡି ର କାମ କଣ?
ଭିଟାମନ୍ ଡି ର କାମ ହଉଛି ହାତ ଓ ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରେ।
ହୁଁ।
ମୁଁ ପଚାରୁଛି ଭିଟାମିିନ ଡି ର ଅଭାବ ର କେଉଁ ରୋଗ ହୁଏ?
ରିକେଟ୍ସ୍ ଓ ଅଷ୍ଟ ମଲରେସିଆ ହୋଇଥାଏ।
ହଁ ଠିକ୍ କଥା।
ଭିଟାମିନ୍ ଇ ର ଉତ୍ସ କଣ?
ଭିଟାମିନ୍ ଇ ର ଉତ୍ସ ବାଦାମ ସୂର୍ଯ୍ୟମୁଖୀ ତେଲ, ଶାଗ ଓ ବୀଜ। ଭିଟାମନ୍ ଇ ଭିଟାମିନ୍ ଇ ର କାର୍ଯ୍ୟ କଣ?
ଏଟା ପା ମୁଁ ପଚାରିଲି ଏବେ।
ତୋମେ ପଚାରିଲ ଭିଟାମିିନ୍ ଏ ର ଉତ୍ସ ପଚାରିଲ ନା ଉତ୍ସ, ମୁଁ ପଚାରିଛି ଭିଟାମିିନ୍ ଇ ର କାର୍ଯ୍ୟ।
ଶରୀର କୋଷ ଗୁଡିକ ସୁରକ୍ଷା ଦେବା ପାଇଁ ଏ ଦେବା ଉ ଚର୍ମକୁ ସୁସ୍ଥ ରଖିବା।
ଆଚ୍ଛା।
ହୁଁ, ଭିଟାମିନ୍ କେ ର କାମ କଣ?
ଭିଟାମିନ୍ କେ ର କାମ ର ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ତୋମେ କୁହ ଭଟାମିିନ୍ କେ କେ କେଉଁ କାର୍ଯ୍ୟ ନା କେଉଁ ଖାଦ୍ୟରୁ ମିଳେ?
ସବୁଜ ଶାଗ ଆ, ବ୍ଲେକ ବ୍ଲେକରି ଓ କୋବିରୁ ମିଳେ।
ଆଚ୍ଛା ତୋମେ ପଚାର। ତୋମେ ପଚାର ଏବେ।
ଅଁ, ଉମ୍, ରୁହ କୁଆଡେ ପଳେଇଗଲା।
ହ୍ୟାଲୋ।
ହଁ, ଶରୀର ପାଇଁ ସମସ୍ତ ଭିଟାମିନ୍ କାହିଁକି ଆବଶ୍ୟକ?
ଶରୀର ପାଇଁ ସମସ୍ତ ଭିଟାମିନ୍ କାହିଁକି ଆବଶ୍ୟକ କାରଣ ପ୍ରତ୍ୟେକ ଭିଟାମିନ୍ ଶରୀରର ଭିନ୍ନ ଭିନ୍ନ କାର୍ଯ୍ୟକୁ ସ ଠିକ୍ ଭାବେ ଚାଲୁ ରହିଥାଏ।
ହୁଁ, ହୁଁ।
ମୁଁ ପଚାରୁଚି ଚର୍ବିରେ ଉ, ଦର୍ବଣୀୟ ଭିଟାମିନ୍ କେଉଁ ଗୁଡ଼ିକ?
ଭଟାମିନ୍ ଏ, ଡି।
ଆଚ୍ଛା ଠିକ୍ କଥା।
ଅଁ, ଉଁ, ଜଡରେ ଦ୍ରବଣୀୟ ଭିଟାମିନ୍ କେଉଁ ଗୁଡିକ?
ଭିଟାମିନ୍ ବି ଇ କ୍ଲୋ କ୍ଲୋମୋସ ଓ ଭଟାମିନ୍ ସି। ମୁଁ ପଚାରୁଚି ଜ ମୁଁ ମୁଁ ପଚାରୁଚି ସନ୍ ସ ତୁଳିତ ଖାଦ୍ୟ କଣ?
ଯେଉଁ ଖାଦ୍ୟରେ ସମସ୍ତ ପୋଷକ ତତ୍ତ୍ଵ ସଠିକ ପରିମାଣରେ ଥାଏ ତାହା କୁ ସନ୍ତୁଳିତ ଖାଦ୍ୟ କୁହାଯାଏ।
ହ
ମୁଁ ପଚାରୁଛି। ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବାର ଲାଭ କଣ?
ଏହା ଶରୀରକୁ ସୁସ୍ଥ ରଖେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ହାଡକୁ ମଜବୁତ୍ ରୋଗ ଓ ଶରୀରର ସଠିକ୍ ବିକାଶ ରେ ସାହାଯ୍ୟ କରେ।
ଓହୋ।
ମୁଁ ପଚାରୁଚି। ଫୁଲ କାହାକୁ କୁହାଯାଏ?
ଫୁଲ ହଉଚି ଉଦ୍ଭିଦ ପ୍ରଜଜନକ ଅଙ୍ଗ। ଏହାର ସା ଏହା ସାହା ଏହାର ସାହାଯ୍ୟରେ ଫଳ ଓ ବୀଜ ସୃଷ୍ଟି ହୁଏ। ଫୁଲର ସୁନ୍ଦର ରଙ୍ଗ ଓ ସୁଗନ୍ଧ ପୋକମାନଙ୍କୁ ଆକର୍ଷିତ ହୁଏ। ମୁଁ ଗୋଟେ ପଚାରୁଚି। ଫୁଲର ପ୍ରମୁଖ ଅଂଶ ଗୁଡିକ କଣ?
ଫୁଲର ପ୍ରମୁଖ ଅଂଶ ବୃତ୍ତି, ପାଖୁଡ଼ା, ପ୍ର କୁଶର ଓ ଶ୍ରୀକେଶର ଏହି ଅଂଶଗୁଡ଼ିକୁ ମିଶି ଫୁଲର ଗଠନ କରା କରିଥାଏ। ଭାରତର ଜାତୀୟ ଫୁଲ କଣ?
ଭାରତର ଜାତୀୟ ଫୁଲ ହେଉଛି ପଦ୍ମ। ଏହା ପବିତ୍ରତା ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ପ୍ରତୀକ ଅଟେ।
ଆଚ୍ଛା।
ଗୋଲାପ ଫୁଲର ବିଶେଷତ୍ଵ କଣ?
ଗୋଲାପ ଫୁଲ ସୁନ୍ଦର ରଙ୍ଗ ଓ ମନୋରମ ସୁଗନ୍ଧ ପାଇଁ ପ୍ରସିଦ୍ଧ। ଏହାକୁ ପ୍ରେମ ଓ ସ୍ନେହର ପ୍ରତୀକ ବୋଦି କୁ ନା ପ୍ରତୀକ ବୋଲି ମନାଯାଏ।
ଉଁ ହୁଁ। ତମେ ପଚାରିବ ମୁଁ ପଚାରିଥିଲି।
ଫୁଲ କାହିଁକି ଗୁରୁତ୍ୱପୂର୍ଣ୍ଣ?
ଫୁଲ ଉଦ୍ଭିଦର ବଂଶ ବୃଦ୍ଧିରେ ସାହାଯ୍ୟ ହୁଏ। ଏହା ପରିବେଶକୁ ସୁନ୍ଦର କରିବା ସହିତ ପୋକମାନଙ୍କୁ ଖାଦ୍ୟ ଯୋଗାଇଥାଏ। ପରାମ୍ ପରାଂସରଣ କଣ? ସଞ୍ଚାରଣ କଣ?
ହ ପ୍ରକେଶକ୍ ରୁୁ ପରାଗ ପରାଗରେଣୁ ଶ୍ରୀ କୋଷ ଶ୍ରୀ କୋଷକୁ ଶାନ୍ତୁନିତ ହେବା ପ୍ରକ୍ରିୟାକୁ ପରାମ୍ ପରାଗ ସ୍ବଚନ କୁହାଯାଏ। ପଦ୍ମଫୁଲ କେଉଁଠି ବଡେ?
ପଦ୍ମଫୁଲ ସାଧାରଣତଃ ପୋଖରୀ ହ ଦ ଓ ଜଳଶୟରେ ବଢ଼ିଥା ଥାଏ। ସୂର୍ଯ୍ୟମୁଖୀ ଫୁଲ ନାମ ସୂର୍ଯ୍ୟମୁଖୀ କାହିଁକି?
ସୂର୍ଯ୍ୟମୁଖୀ ଫୁଲର ନାମ ସୂର୍ଯ୍ୟମୁଖୀ କା ଏହା ଫୁଲ ସୂର୍ଯ୍ୟ ଙ୍କ ଦିଗରୁ ମୁହଁ କରି ରହି ରହିଥାଏ। ସେଥିପାଇଁ ଏହାକୁ ସୂର୍ଯ୍ୟମୁଖୀ କୁହାଯାଏ। ମୁଁ ପଚାରୁଚି। ଫୁଲ ରୁ କଣ ସୃଷ୍ଟି ହୁଏ?
ଫୁଲରୁ ଫଳ ଓ ବୀଜ ସୃଷ୍ଟି ହୁଏ। ବୀଜରୁ ନୂତନ ଗଛ ଜନ୍ମ ଜନ୍ମ ନେଇଥାଏ।
ଆ ରଜନୀଗନ୍ଧା ଫୁଲ କାହିଁକି ପ୍ରସିଦ୍ଧ? ରଜନୀଗନ୍ଧା ଫୁଲ କାହିଁକି ପ୍ରସିଦ୍ଧ?
ହୁଁ ରଜନୀଗନ୍ଧା ଫୁଲ ତାହାର ମଧୁର ସୁଗନ୍ଧ ପାଇଁ ପ୍ରସିଦ୍ଧ। ଏହା ବିଭିନ୍ନ ଶ ଶଯାବଟିରେ ବ୍ୟବହାର ହୁଏ। ମୁଁ ପଚାରୁଚି। ଫୁଲରେ ରଙ୍ଗ କାହିଁକି ଥାଏ?
ଫୁଲର ରଙ୍ଗ ପୋକ ମାଡ଼ ପୋକ ମାଙ୍କଡ ଓ ପକ୍ଷୀ ମାନଙ୍କୁ ଆକର୍ଷିତ କରି ପରାଗ ସଞ୍ଚରଣରେ ସାହାଯ୍ୟ କରେ। ମଲ୍ଲି ଫୁଲର ବିଶେଷଣ ବିଶେଷତା କଣ?
ମଲ୍ଲି ଫୁଲ ଧଳା ରଙ୍ଗର ଏବଂ ଅତ୍ୟନ୍ତ ସୁଗନ୍ଧରେ ଏହାକୁ ମାଳ ତିଆରି ବ୍ୟବ ମାଳ ତିଆରିରେ ବ୍ୟବହାର କରାଯାଏ। ଫୁଲ ପାଇଁ ଲାବ୍ ନା ଫୁଲ ଚାଷରେ ଲାଭ କଣ?
ଫୁଲ ଚାଷ ଦ୍ଵାରା କୃଷକ ମାନେ ଆର୍ଥିକ ଲାଭ ପାଆନ୍ତି ଓ ବଜାରରେ ଫୁଲର ଚାହିଦା ମଧ୍ୟ ଅଧିକ ହୋଇଥାଏ।
ଆ
ଅର୍କିଟ୍ ଫୁଲ କାହିଁକି ପ୍ରସିଦ୍ଧ?
ଅର୍କିଟ୍ ଫୁଲ ତାହାର ଅନ୍ୟାନ୍ୟ ଆକୃତି ଓ ଆକୃଷଣୀୟ ରଙ୍ଗ ପାଇଁ ପ୍ରସିଦ୍ଧ।
ଫୁଲରୁ ସୁଗନ୍ଧ କିପ ନା ତମେ ପଚାରିବ ପା।
ଶୁବିଲାନି।
ମୁଁ କହିଲି ତମେ କୋଶ୍ଚିିନ ପଚାରିବ ପା?
ହଁ ମୁଁ ପଚାର ଫୁଲରୁ ସୁଗନ୍ଧ କିପରି ମିଳେ?
ଫୁଲର ପାଖୁଡାରେ ଥିବା ବିଶେସ୍ୟ ରାସାୟନିକ ପଦାର୍ଥ କୁ ସୁଗନ୍ଧ ସୃଷ୍ଟି ହୁଏ। ଜବା ଫୁଲର ବ୍ୟବହାର କଣ?
ଜବା ଫୁଲ ପୂଜା, ଔଷଧ ଓ ସୌନ୍ଦର୍ଯ୍ୟ ଉ ଉତ୍ପାଦ ତିଆରିରେ ବ୍ୟବହାର ହୁଏ। ମୁଁ ପଚାରୁଚି। ଫୁଲ ପରିବେଶକୁ କିପରି ସା ସହାୟତା କରେ?
ଫୁଲ ପୋକ ମାଡ଼ ଓ ପକ୍ଷୀମାନଙ୍କ ଖାଦ୍ୟ ଯୋଗାଇଥାଏ ଏବଂ ଜୈବ ବିବିଧତା ରକ୍ଷାରେ ସାହାଯ୍ୟ ହୁଏ। ଗଦ୍ଦା ଫୁଲ କେଉଁ କାମରେ ବ୍ୟବହୃତ ହୁଏ?
ଗନ୍ଧା ଫୁଲ ପୂଜା ମାଳ ତିଆରି ଓ ସଜାବଟି କାମରେ ବହୁତ ଭାବରେ ଗୁରହିତ ହୁଏ। ନା ବ୍ୟରେ ବ୍ୟବହୃତ ହୁଏ। ମୁଁ ପଚାରୁଚି ଫୁଲ ମନୁଷ୍ୟ ଜୀବନରେ କିପରି ପ୍ରଭାବ ପକାଏ?
ଫୁଲ ମନକୁ ଖୁସି ଦେଇଥାଏ। ପରିବେଶକୁୁ ସୁନ୍ଦର କରେ ଏବଂ ବିଭିନ୍ନ ଉତ୍ସବରେ ଆନନ୍ଦ ବଢ଼ାଏ।
ହ।
ଫୁଲକୁ ପ୍ରାକୃତିକ ହସ୍ତ କାହିଁକି କୁହାଯାଏ?
ଫୁଲର ସୌନ୍ଦର୍ଯ୍ୟ, ସୁଗନ୍ଧ ଓ ଆକର୍ଷଣିକ ଅ ରୁ ପେ ପ୍ରକୃତିକୁ ସ୍ ସଜୀବ ଏବଂ ଆନନ୍ଦମୟ କରିଥାଏ।